ହ୍ୟାଲୋ ମ୍ୟାାମ ନମସ୍କାର।
ନମସ୍କାର।
ମ୍ୟାମ୍ କଣ କରୁଥିଲେ? ପଣ ଏବେ ଏଇ ବସିଚି ଆପଣ କଣ କରୁଛନ୍ତି ମୁଁ ଏଠି ବସିଛି ଆଉ। ଥାଉ ଆଉ ଖାଇ ସାରିଲେଣି? ହଁ ହଁ ଖାଇସାରିଲାଣି। ମୁ କହିଲି ଆପଣ ଯୋଉ ଯାଇଥିଲେ ଆମର ବୈଷ୍ଣବୀ ଦେବୀ ମନ୍ଦିର କେମିତି କଣ ଯାଇଥିଲେ?
ଆମେ ଏଠୁ ହଁ। ଭୁବନେଶ୍ଵରରୁୁ ଗଲୁ ଟ୍ରେନରେ ହିଁ ଗଲୁ ଫାଷ୍ଟ ଆମେ ପ୍ରଥମେ ଦିଲ୍ଲୀରେ ଟ୍ରେନ ଟା ରହିଲା ଆମେ ସେଠି ଗୋଟେ ଦି ଦିନ ରହିଲା ପରେ ଆମେ ତାପରେ ଜମ୍ମୁକୁୁ ଗୋଟେ ଟ୍ରେନ ଥିଲା ସେ ଠୁ ପୁଣି ଆମେ ଜମୁ ରୁ ଜମ୍ମୁ ତା ବି ଟ୍ରେନ ରେ ବସିକି ପୁଣି ବୈଷ୍ଣ ଦେବୀ ଗଲୁ।
ଯାଇଥିଲେ
ହୁଁ। ମୋ ଭାଇ ମୋ ମ ମା
ମାମା ବାପା। ଆଚ୍ଛା। ଟ୍ରେନ୍ କେତେ ହ ଆମେ ତ ଭୁବନେଶ୍ୱରରୁୁ ଦିଲ୍ଲୀ ହିଁ ଯାଇଥିଲୁ। ଆପଣ ଯୋଉ ଯାଇଥି ଅ ଟ୍ରେନ ରେ ଏଠୁ କେ ତେ ନଉଚି ଟ୍ରେନ ଟିକେଟ୍?
ଦିଲ୍ଲୀ ନେଉଛି ସାତଶହ ପଚାଶ ଟଙ୍କା ସେଠୁ ହଉଛି ଜାମ୍ମୁ ତିନିଶହ ପଚାଶ ଟଙ୍କା।
ପର ପର୍ସନ।
ପର୍ସନ।
ଆଚ୍ଛା। ସେଠି ଖାଇବା କେମିତି କଣ?
ସେଇଠି ପ୍ରାୟ ରାଜମା ଚାଉଳ ହିଁ ଖାଆନ୍ତି ସେଠି ଟିକେ ବହୁତ ରାଗ ବାଲା ଖାଇବା ହିଁ ଖାଆନ୍ତି ସେଠି।
ମାନେ ଆମର ବୈଷ୍ଣବ ଦେବୀ ମାନେ ଯେତେବେଳେ ପହଞ୍ଚିଲେ ଆପଣ ଆମର ବୈଷ୍ଣବୀ ଦେବୀଙ୍କ ପାଖରେ ସେଠୁ ପୁରା ମନ୍ଦିର ପାଖକୁ ଯିବା ପାଇଁକା କୋଉଥିରେ ଗଲେ ଚାଲିକି ଗଲେ ନା ଆମର ଘୋଡାରେ ନା କେମିତି କଣ?
ସେ ଠୁ ଆମେ ପୁରା ଚାଲିଲୁ ପୁରା ତେର କିଲୋମିଟର ଆମେ ଚାଲି ଚାଲି ଯାଇଛୁ ତାପରେ ପହଞ୍ଚିଲୁ ବୈଷ୍ଣବ ଦେବୀରେ ସେଠୁ ପୁଣି ପାଞ୍ଚ କିଲୋମିଟର ଚାଲିକି ଭୈରବନାଥରେ ପହଞ୍ଚିଲୁ। ପୁରା ଆମକୁ ଦି ଦିନ ଲାଗି ଯାଇଥିଲା।
ଗଲା ବଳେ ବି ସେମିତି ଚାଲିକି ହିଁ ଆସିଛି
ହଁ ଚାଲିକି ଆସିଥିଲେ।
ତାପରେ ଆପଣ କୋଉଠିକି ବୁଲିବା ପାଇଁ ଯାଇଥିଲେ?
ତାପରେ ଆମେ ଅଯୋଧ୍ୟା ଗଲୁ ବୁଲିବା ପାଇଁ। ରାମ ମନ୍ଦିର ଏକା।
ସେଠୁ ଅଯୋଧ୍ୟା ଯିବା ପାଇଁ କେମତି ଟ୍ରେନ ନା ବସ୍ ନା କେମିତି କଣ ଯାଇଥିଲେ? କେତେ ତାଇମିଂ ଲାଗିଥିଲା?
ସେଠି ଆମକୁ ଦେଢ ଦିନ ଟାଇମ ଲାଗିଲା।
ଆଚ୍ଛା ତାପରେ ଅଯୋଧ୍ୟରେ ପହଞ୍ଚିଲା ପରେ ପୁଣି ନେଷ୍ଟ୍ କୋଉଠିକି ଯାଇଥିଲେ?
ଅଯୋଧ୍ୟାରୁ ଆମେ ରାୟପୁର ଗଲୁ ଛତିଶଗଡ ର ତାପରେ ସେଠୁ ହଉଛି। ଓଡିଶା ଆସିଗଲୁ।
ଆଚ୍ଛା ଟୋଟାଲି ଟ୍ରିପ୍ କୁ ମାନେ କମ୍ପ୍ଲିଟ୍ କରିବା ପାଇଁ କେତେ ଦିନ ଲାଗିଥିଲା?
ପନ୍ଦର ଦିନ।
ଆଛା। ବୈଷ୍ଣବୀ ଦେବୀଙ୍କ ପାଖାପାଖି ଆଉ କଣ ମାନେ ଲୋକେସନ ଅଛି ଯୋଉଠୀ କିି ଅ ମାନେ ବୁଲିହବ।
ସେଠି କଟ୍ରା ମାର୍କେଟ ଅ ଅଛି ସେଇଠି ତମେ ଭୁଲି ପାରିବ ଆଉ ସେଇଠି ହଉଛି। ଶିବ କୁଡି ବୋଲି ଗୋଟେ ଜାଗା ଅଛି ତବେ ସେମିତି ପାହାଡ଼ ଉପରେ ଦେଇ
ଦେଇକି ଘାଟି ଜାଗା ଦେଇକି ଅ କାରେ ଥିବ। ଆଚ୍ଛା ଆଉ କିଛି?
ଆଉ ଆମ ପାଖେ ବେଶୀ ଟାଇମ ନ ଥିଲା ଟ୍ରେନ୍ ଟିକ୍ କେଟିକି ଯାଇଥିଲା ସେଥିପାଇଁ ଆମେ ଏତିକି ହିଁ ବୁଲିଥିଲୁ ଜମ୍ମୁରେ
ହୁଁ ଆଛା ଅଯୋଧ୍ୟା ପାଖାପାଖି ଆଉ କଣ ସବୁ ବୁଲିଲେ।
ଅଯୋଧ୍ୟରେ ଆମେ ସରୋଜ ନଦୀ ଗଲୁ ତାପରେ ରାମ ମନ୍ଦିର ଗଲୁ ଆଉ ନା ହନୁମାନ ଗଡିଗଲୁ।
ଆଉ ସୀତା ମହଲ ଦେଖିଲୁ
ସେ ସେଟା କଣ,?
ସେଇଠି ଆଗରୁ ସୀତା ରହୁଥିଲେ, ଛେଟ୍ ଛେଟ୍ ଟା ଚିତିତାରହୁ ସେଥି ରେ ସେଠା ପୁରା କାଚର ପୁରା ହଉଛି ନା ଛୋଟ୍ ସେ ଛୋଟ କାଚ ରେ ସେ ତିଆରି ହେଇଛି ସେ ପୁରା ତାଙ୍କର କାନ୍ଥ ଗୁଡାକ ପୁରା ଛୋଟ ଛୋଟ କାଟ୍ ଚରେ ତିଆରି
ମିଛ, ସେଠି ରୁ ରେଟ୍ ସବୁ କେତେ ନଉଛନ୍ତି ମାନେ ଆମର ଯୋଉ ହୋଟେଲ ଗୁଡ଼ାକ କେତେ ପ୍ରାଇସ୍ ନେଉଛନ୍ତି ଅଯୋଧ୍ୟରେ?
ସେଠି ଦିନକୁ ଆମର ପାଶହେ ନୈଉ ଥିଲେ, ଦିନକୁ ପାଶହ ଟଙ୍କା ନଉଥିଲି,
ଆଛା ସେଠି ଖାଇବା କଣ ଫେମସ୍ ଥିଲା
ସେ ତ ଆମେ ଏତେ ଖାଇବା ଗୁଡାକ ଏତେ ଖାଇନୁ ଯେହେତୁ ଦେହ ଟିକେ ଖରାପ ହେଇଗଲା ତଆ ଆମେ କାହିଁକି ନା ପୁରା ପନ୍ଦର ଦିନ ପୁରା ଟ୍ରିପ ଟା ଥିଲା ନା ସେ ସେଥି ପାଇଁ ଟିକେ କ ବହୁତ ସାରା ଜାଗାରୁ ଖାଇ ଖାଇକି ସେଠିକି ଗଲା ବେଳକୁ ଦେହ ଖରାପ ହେଇଗଲା ସେଇଠି ବି ସେମତି ମାନେ ଅପ୍, ଉତ୍ତର ଭାରତ ଆଡ଼େ ବହୁତ ରାଗ ଏକା ସବୁ ଖାଆନ୍ତି ଓ ବହୁତ ତେଲ ଜିନିଷ ବି ଖାଆନ୍ତି,
ଆଛା ଅଯୋଧ୍ୟା ଜାଗାରେ ଆଉ କଣ ପ୍ଲେସ୍ କହିଲେ?
ଅଯୋଧ୍ୟା ପରେ ଆମେ ଗଲୁ ହନୁମାନ ଗଡି ସେଠି ଫାଷ୍ଟ ହଉଛି ତମେ ରାମକୁ ଦେଖିବା ପୂର୍ବରୁ ହନୁମାନଙ୍କୁ ଦେଖିବ ହନୁମାନଙ୍କୁ ଦେଖି ସାରିଲା ପରେ ଜୟ ରାମ ମନ୍ଦିର ଯ
ଆଛା ମାନେ ସେଟା କଣ ହନୁମାନ ଗୋଟେ ମନ୍ଦିର ନା କଣ କେମିତି
ସେଟା ହନୁମାନ ଗଢ ସେଠି ହନୁମାନଙ୍କର ହିଁ ମନ୍ଦିର ଅଛି
ଛା ତାପରେ ଆଉ ସେଠି ଅଯୋଧ୍ୟରେ କୋଉ କୋଉ ଜାଗା ଆଉ ଅଯ ମଧ୍ୟରେ କୋଉ କୋଉ ଜାଗା ଥିଲା
ଆଉ ଅଯୋଧ୍ୟାରେ ଆମେ ସରୋଜ ନଦୀରେ ଗାଧେଇଲୁ ସେଇ ପାଖରେ ଗୋଟେ ପାର୍କ ଥିଲା ସେଇ ବି ବୁଲିଲୁ
ଆଛା ସରୋଜ ନଦୀ କଣ ପାଇଁ ଫେମସ ମାନେ ସେମିତି କିଛି ହିଷ୍ଟ୍ରି ତା ପଛରେ
ନା ଏତେ ହିଷ୍ଟ୍ରି ତ ଜାଣିନି
ଆଛା ତାପରେ ଆପଣ ଅଯୋଧ୍ୟ ରୁ ରାୟପୁର ଗଲେ ରାଇଟ।
ହୁଁ ରାୟପୁର ଆମର ହଉଛି ଡାଇରେକ୍ଟ ଟ୍ରେନ। ଓଡିଶା ଆସିବା ପାଇଁ ତ ଆମେ ସେଇଠୁ ରାୟପୁର ଗଲୁ। ରାୟପୁରରୁୁ ସେଇଠି ପୁଣି କେବଳ ଖାଲି ଆମେ ହୋଟେଲ ନେଇକି ରହିଲୁ। ତାପରେ ପୁଣି ଆଉ ଗୋଟେ ଟ୍ରେନରେ ଚଢିକି ଆସିଲୁ ଓଡିଶା।
ଟୋଟାଲ ପନ୍ଦର ଦିନରେ ଆପଣ କଣ କଣ ଜାଗା ବୁଲିଲେ। ମତେ ଗୋଟେ ସିରିଏଲ ୱାଇଜ କହିପାରିବେ?
ଆମେ ଫାଷ୍ଟ ଓଡିଶ ର ଡାଇରେକ୍ଟ ଗଲୁ ହଉଛି ଦିଲ୍ଲୀ। ଦିଲ୍ଲୀରେ ନିଉ ଦିଲ୍ଲୀ ବୁଲିଲୁ ଆଉ ଲୋଟୋସ ଟେମ୍ପଲ ଗଲୁ। ଆଉ ଅକସରଧାମ ଗଲୁ। ଆଉ କୁ ତମିଲନାଟ ଦେଖିଲୁ ଆଉ ଆଉ ସେଠି ବହୁତ ସାରା ଜାଗା ଦେଖିଲୁ। ତାପରେ ଆମେ ପଞ୍ଜାବ ଗଲୁ ପଞ୍ଜାବ ଦିଲ୍ଲୀରୁୁ ପଞ୍ଜାବ ଗଲୁ। ପଞ୍ଜାବ ରେ ଆମେ ସନ ଟେମ୍ପୁଲ ଦେଖିଲୁ। ତା ପାଖ ଆଖ ମାର୍କେଟ ରୁ କିଣାକିଣି କଲୁ। ତାପରେ ଆମେ ଜାଲିଆନାବାଲାବାଗ ସେଇ ଯୋଉ ଜେଲଟା ସେଟା ଗଲୁ ତାପରେ ହଉଛି ସେଠି ଉ ଅଛି ବାଘା ବର୍ଡର। ସେଠି ହଉଛି ବାଘା ବର୍ଡର ରେ ଆମେ ଟିକେଟ କାଟିକି ପୁରା ତିନି ଘଣ୍ଟା ବସିକି ଦେଖିଲୁ ପ୍ୟାରେଡ ଏକା ହୁଏ। ସେପଟୁ ଏପଟୁ ହଉଛି ଇଣ୍ଡିଆନ ଆ ଆମ ମାନ ପ୍ୟାରେଡ କରୁଥିବେ। ସେଟୁ ପାକିସ୍ତାନ ର ଆର୍ମି ମାନେ ପ ପ୍ୟାରେଡ କରୁଥିବେ। ପୁରା ବଡ ଜାଗା ଟା ତାପରେ ସେଇଠି ହଉଛି ରହିଲା ପରେ ପୁଣି ପଞ୍ଜାବ ରୁ ଆମେ ଜମ୍ମୁ ଗଲୁ। ଜମ୍ମୁ ରୁ ହଉଛି ବୈଷ୍ଣବୀ ଦେବୀ ଶିବ କୋଡି ଏସବୁ ବୁଲାବୁଲି କଟରା ମାର୍କେଟ ଏସବୁ ବୁଲାବୁଲି କଲା ପରେ ଅଯୋଧ୍ୟା ଗଲୁ। ଅଯୋଧ୍ୟାରେ ରାମ ମନ୍ଦିର ଆଉ ବା ସବୁ ପାଖ ଆଖ ମନ୍ଦିର ବୁଲିଲା ପରେ। ଆମେ ହଉଚି ରାୟପୁର ହେଇକି ଓଡିଶା ଆସି ସବୁ ଜାଗାରେ ଗୋଟେ ଦିନ ଦି ଦିନ ଏମିତି ରହିଲୁ ଆଉ।
ଆଛା କଟ୍ରା ମାର୍କେଟ ଟା ଯେ ସେଟି କଣ କଣ ମିଳେ?
ସେଇଠି ଆମର ହଉଛି ଡ୍ରାଇ ଫ୍ରୁଟ ଏକା ବହୁତ ମିଳେ ଆଉ ସେଇଠି ହଉ ମାନେ କାଶ୍ମୀରୀ ଜୁଏଲାରୀ ଗୁଡାକ ମିଳେ? ନର୍ମାଲ ଡ୍ରେସ୍ ଏକା ସେ ସବୁ ବି ମିଳେ? ଯୁକ୍ତି ହେକା ଏସବୁ ମିଳେ ଆଉ ସେଇଠୁ ଯେହେତୁ ଜାମ୍ମୁ କାଶ୍ମୀର ଟ୍ରା ଠୁ ବସ ବୈଷ୍ଣଦେବୀ ପାଖରେ ସେ କଟରା ମାର୍କେଟ ନା ସେଇଠି ଆଉ ଆଇଁଷ ଜିନ କିଛି ଖାଇବା ଗୁଡାକ ନା ଦୋକାନ ନଥାଏ। ଖାଲି ନିରାମିଷ ଦୋକାନ ଥାଏ।
ଆଚ୍ଛା। କଟରା ମାର୍କେଟ ରେ ଯୋଉ ଡ୍ରାଏ ଫ୍ରୁଡସ ମିଳେ ସେଟା କଣ ଓଡିଶା କଟରା ମାର୍କ ମାର୍କେଟରେ ଯେଉଁ ଡ୍ରାଏ ଫ୍ରୁଇଟ୍ସ ଗୁଡ଼ାକ ମିଳେ ସେଟାକୁ ଆମ ଓଡିଶା ଅପେକ୍ଷା ପ୍ରାଇସ୍ କମ୍
ନାଇଁ ସ ହଁ ଓଡ଼ିଶା ଡିଶା ଅପେକ୍ଷା ପ୍ରାଇସ ତ କମ୍ ନୁହେଁ ପ୍ରାଇସ୍ ଟିକେ ଅଧିକ ଥିଲା କିନ୍ତୁ ସେ ଯେହେତୁ ସେଇଠି ହଉଛି ସେ ମାନେ ପୁରା ତାର ଏ ସେଇଠୁ ହିଁ ଜାମ୍ମୁ କାଶ୍ମୀର ମେରୁ ହିନ ଡ୍ରାଇ ଫ୍ରୁଟସ ଗୁଡାକ ଲଗା ହେଇକି ଇଏ ହେଇକି ଇମ୍ପୋର୍ଟ ହେଇକି ବାକି ସବୁ କାଜୁ ଗୁଡାକ ଯାଉଛି ସେଇଠି ମାନେ ଭଲ ଜିନିଷ ଟା ପାଇପାରିବ ଅ ହଁ ହଁ
ଆଛା ସେଠି କାଶ୍ମୀର ଜୁଏଲାରୀ ତ ଅ ଅ ପ୍ରାଇସ କେତେ ଥିଲା।
କାଶ୍ମୀର ଜୁଏଲାରୀ ସେମତି ଦୁଇଶହ ତିନିଶହ ଏମିତିଆ ହିଁ ଥିଲା। ସେଠି ବହୁତ ସାରା ପର୍ସ ଦୋକାନ ଥିଲା ଡ୍ରେସ ଦୋକାନ ଥିଲା। ଆଉ ଛୋଟ ଛୋଟ ପିଲାମାନଙ୍କ ଙ୍କର ଖେଳନା ଦୋକାନ ଥିଲା କିନ୍ତୁ ଖାଇବା ଟା ଟିକେ ସ ବହୁତ ଅ ତେ ତେଲ ବାଲା ଖାଇବା ସେମାନେ ଖାଆନ୍ତି। ତାଙ୍କ ଖାଇବାରେ ବହୁତ ତେଲ ଥାଏ।
ହ ଓଡିଶାକୁୁ ଛାଡିଲେ ତ ବାହାରେ ଯୋଉଠି ବି ଯିବ ସେଠି ଖାଇବା ଟା ଭଲ ନୁହେଁ।
ହୁଁ ଓଡିଶାରା ଖାଇବା ଟା ମାନେ ଆମେ କଣ ଏତେ ତେଲ ଫ୍ ପକା କିଛି ପକଉନି ସେଠି କିନ୍ତୁ ବହୁତ ରାଗ ତେଲ ହଉ ସେଠିକାର ଚାଉଳ ଗୁଡାକ ବି ବହୁତ ବଡ ବଡ। ଆମେ କଣ ଏଠି ଉଷୁନା ଚାଉଳ ଖାଉଛୁ। ସେଇ ଚାଉଳ ସେ ପଟକ ଚାଉଳ ଗୁଡା ଖାଇଲା ବେଳୁ ଆମେ ଦେହରେ ଯାଉନି। ତା ପାଇଁ ଦେହ ଖରାପ ରଖା ହେଇଯାଏ।
ଆଛା ଆମ ଓଡିଶା ଖାଇବା ଭଳିଆ ଖାଇବା ଆଉ କୋଉଠି ନାହିଁ ଆକଚୁଅଲି କହିବାକୁ ଗଲେ।
ହଁ ଓଡିଶା ଖାଇବା ଟା ହଉଛି ସବୁଠୁ ବଢିଆ ବାଲା ଖାଇବା। ଆମେ କଣ ଚାରି ପାଞ୍ଚ ପ୍ରକାର ଖାଇବା ଖାଉଛେ ସେଠି କଣ କେବଳ ରାଜମା ଚାଉଳ, କଢି ଚାଉଳ ଏତିକି।
ଆଛା ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା କିଛି ଗୋଟେ ନୂଆ ଜିନିଷ ବିଷୟ ଜାଣିବାକୁ ମିଳିଲା। ଠିକ ଅଛି ହଉ ରଖୁଛି ମ୍ୟାମ। ଥ୍ୟାଙ୍କୟୁ।
ହଁ ରଖୁଛି।